ଭାଇ ବନ୍ଧୁ ବନ୍ଧୁ କଣ ତିନି ପରେ ବନ୍ଧୁ ବଡ ବନ୍ଧୁ ତମେ ମୋର
ଆଜ୍ଞା।
ବନ୍ଧୁ ବନ୍ଧୁ କହି ମତେ ପୁରା ଠକି ଦୋଉଚ?
ନାଇଁ ବନ୍ଧୁ ବନ୍ଧୁ ଆଜି ଟିକେ ମନ ପଇଲା ଟିକେ ବଡ
କାଇଁ ମନ ପଇଲା ଆଗରୁ ମନ ତା କୋଉଠି ରଖିଥିଲେ କି ବନ୍ଧୁ?
ନାଇଁ କେତେ ଦିନ ପରେ ଆଜ୍ଞା କଲ କରିବାକୁ ଆଜ୍ଞା ଇଚ୍ଛା ହେଲା ଆଜ୍ଞା।
ଆଉ ଇଛା ହେଲା କାଇଁ ତମ ଇଛା ଟା ଏତେ ଲମ୍ବା।
ଲମ୍ବା
ଆଉ ଟିକେ ଆସେ କାଟି କୁଟି ଛିଟେଇଦବ ନା ଆଉ ଆଉ। ଓହୋ ଆଉ। କଣ କାମ ଥିଲା କି କଲ କରିଥିଲେ, ଆପଣ ସକାଳୁ ଏତେ ସକାଳୁ?
କାମ କଣଥିଲା କେତେ ଦିନ ହେଲା ତମକୁ ଆଉ ଜମା କଲ୍ କରିନି।
ହଁ।
ଆଜ୍ଞା ବନ୍ଧୁ ସେଇଥିପାଇଁ ଟିକେ ଆଜ୍ଞା ମୁଁ କହିଲି ଆଜ୍ଞା ଟିକେ ବଡ ଭାଇ ଟିକେ ନଗାଏ।
ଓହୋ ତମ ବାରରେ ଯୋଉ ଶାଗ ଗଛ ମଞ୍ଜି ଦେଇଥିଲି ଶାଗ ହେଲାନି ନା ହେଇନି? ହେଇଚି ନା ଆଉ ଆଉ ଦି ତିନି ବିିଲା ହଁ ହଉ।
ବାରିରେ ଆଜ୍ଞା ଭେଣ୍ଡି ଗଛ ବାଇଗଣ ବିଲାତି ସବୁ ନଗେଇଦେଇଛି।
ଆ ସ ସବୁ ତ ବାଡ଼େ ଆଉ ସବୁ କଣ ଲଗେଇଛ ହଁ ଆଉ।
ଖତରେ?
ଖତରେ ଆଉ ସାରା ଫାରା ଦେଇନାହାନ୍ତି?
ନା ସାର ଆଜ୍ଞା ଦେଲିନି।
କାଇଁ।
ମୋର ଆଜ୍ଞା ଖାଲି ଖତରେ କଲି ଖତରେ କଲି ମାସେ କମ ଦିନରେ ହେଇଗଲା।
ନା ମ ଏତେ କମ ଦିନରେ କେମିତି କଲ?
ଆଜ୍ଞା ଶୁଣନ୍ତୁ ତମେ ଯିଏ କରୁଛନ୍ତି ଆଜ୍ଞା ସାରା ଦଉଛ ନା ନାଇଁ? ଆମେ ଆଜ୍ଞା ସାର ଦବନୁ ଆଜ୍ଞା।
କାଇଁକି କଉଥରେ କାଇ କରୁଛ।
ଆଜ୍ଞା ନାଇଁ ଆଜ୍ଞା ଡାଇରେକ୍ଟ ଆଜ୍ଞା ଖତ କଦଳୀ ଗଛ ଆଜ୍ଞା ନଗେଇଲି।
ହ କହଲଳୀ ଫଳିଲା ନା ଫଳିନି?
ଫଳିନି ମାସେ ଭିତରେ ଦଶ ଦିନ ଭିତରେ ଫଳିଲା।
ତମେ ଏଇ ଯୋଉ ଇଏ ଅଣିଛ ନା ହାଇବ୍ରିଡି ଅଣିଚ?
ଖାଲି ଖତ ଦି ଆଡି ଢାଳି ଦେଇଥିଲି। ଖତ ସେଇ ସେଇ ଦିଗାଡିରେ ଯାହା ହେଲା।
ଖଟ କିଣିଥିଲ ନା ଏମିତି ଘର ଥିଲା।
ଆଜ୍ଞା।
ଖତ କିଣିଥିଲା ନା ଘରେ ଥିଲା?
ଖତ। ନାଇଁ ଖତ ଆମର କିଣିବୁନୁ ଆମ ଘର ଆଗେ ଯେତିକି ଖତ ପଡିଚି ଗାଁ ଲୋକ ସବୁ ନେଉଛନ୍ତି ଗୋଟା ଗୋଟେ ଯୋଉ ଟଲିରେ ନଦିକି ବସ୍ତାବସ୍ତା କରିକି
ବସ୍ତା ଗୁରା ଆମକୁ ଦଉନାହାନ୍ତି ଦି ଗାଡି ବାଗିଆ ମୋର ଏମିତି
ନବଜଦି ଆଜ୍ଞା ଭଲ ହବ ଆଜ୍ଞା ଦେଇଦବୁ ଆଜ୍ଞା ପଢୁଛି ସେମିତି ଦେଇଦେଲେ ଆଜ୍ଞା ଭଲ ହବ।
ଓହୋ ଆପଣ ଏତେ ତାହେଲେ କହୁଛନ୍ତି ମୁଁ ତାହେଲେ ଠିକ ଅଛି ଦୁଇ ଦିନ ଭିତରେ ଆପଣଙ୍କ ସହିତ ସମ୍ପର୍କ କରୁଛି ଖତ ଆଣିବାକୁ ଆଉ ବୁଝିପାରିଲେ? ହଁ ଆଉ କେତେ କଣ ଆ ଆପଣ ଏବେ ବି ଅଛି ନା ଯେ ପାଣି ଫାଣି ହେଇଥିବ ବର୍ଷା ହଉଛି ବୋଲି ଖତ ଉରା।
ଆଜ୍ଞା ଆଜ୍ଞା।
ପାଣି ଫାଣି ହେଉଛି ବଧେ?
ଦୀପୁ ଭାଇ ଆଜ୍ଞା।
ହଁ। ଆପଣ କିଏ ତମ ପାଖରେ କଥା ହଉଛନ୍ତି ତ ସେଇ ଯୋଗୁ ମତେ ଟିକେ ଭଲରେ ଶୁଭୁନି। ତାଙ୍କୁ ଟିକେ କହିବେ ଆସ୍ତେ କିିନା କଥା ହେବେ ବୁଝିପା
ଆଜ୍ଞା ଆପଣ କଣ ଖାଇଥିଲେ ଆଜି?
ଏଇ ମୁଁ ଏଇନା ଖାଇଥିଲି ଏଇ ଆଣିକି ଇପି ଖାଇଥିଲି। ତାପରେ ଏଇ ଚୁଡ଼ା ଥିଲା ଟିକେ ଖାଇଥିଲି ଆଉ ତମେ କଣ ଖାଇଥିଲେ?
ଆଜି ଟିକେ ବର୍ଷା ହଉଛି ଜୋର ମାନେ ପେଟ ଟା ଟିକେ ଝାଡା ହଉଛି ସେଇଥିପାଇଁ ରୁଟି ରୁଟି କଣ ଯୋଉ ଖାଇବା ଚୁଡ଼ା କଦଳୀ ଖାଇ ଦେଇଛି।
ଖାଇଛ ଦେଇଛ ଆଉ ସେଇଟା ତ ଶାନ୍ତି ହେଇନା ଭୋକ କରିବନି ତିନି ଚାରି ଘଣ୍ଟା ଆଉ ନା।
ମୁଁ ପୁଅ କୁ ଆଣିବାକୁ ପଳେଇଥିଲି ସ୍କୁଲ କୁ।
ସ୍କୁଲରୁ ହଁ। ସ୍କୁଲ ଗାଡି ଚଲଉଚ ତମେ ନା କିଏ ଚଲାଉଚି? ଗାଡି ଚଲେଇସିକେ ଯୋଉ ତମକୁ ଆସେ? ହାଲୋ।
ଏଇଆ ସେକେଣ୍ଡେ ଯାଇବ।
ତମେ ଟିକେ ବାହାରକୁ ଆସିକି କଥା ହେଲେ ଭଲ ହୁଅନ୍ତା।
ଆଜ୍ଞା ମୋ ନେଟୱାର୍କ ପାଉନଥିବ ଆଜ୍ଞା।
ହଁ ତ ତ କଥା ପୂଣତା ଭାବରେ ଶୁଭୂନିତ ମୁଁ ଆପଣଙ୍କୁ ଜବାବ ଦିଲି। ଏ ମିତି ବୁଝି ପାଇ ଉତ୍ତର ଦେଲି ହଁ ଆଜ୍ଞା। ହଁ ଗାଁ ସବୁ ଭଲ ଚାଲିଚି ତମ ଗାଁରେ ସବୁ କଣ ଚାଲିଚି?
ଆମର ତ କାଦୁଅ ତ ହେଇଛି। ଏମତିରେ ଫସଲ ତ ଆଜ୍ଞା ସବୁ ଏଇନା ଭଲ ଚାଲିଛି ଭିଟାମିନ୍ ସବୁ ଅଛି ଫସଲରେ।
ଫସଲ ଆଉ ଆପଣଙ୍କ ଗାଁରେ ରାସନ ମିଳିଲା ନା ରାସନ ମିଳିନି।
ନାଇଁ ଆଜ୍ଞା ରାସନ ସବୁ ସୁବିଧା ଆମର ହେଇଗଲାଣି।
ନାଇଁ ନାଇଁ ମୁଁ କହିବା ମାନେ ଆପଣଙ୍କ ଗାଁ ରେ ଯୋଉ ଚାଉଳ ମିଳେ ମିଳୁଛି ନା ମିଳିନି ଆଣିଲଣି?
ନାଇଁ ଆଜ୍ଞା ଆମର ଆଣିନୁ ଆଜ୍ଞା। ଆମର ଆଜ୍ଞା ପଚାଶ ଆଜ୍ଞା ଆମର ଆଣି ନଉ ବା ବାପା କହୁଥିଲେ ଆଣିବାକୁ ମୁଁ କହିଲି ଆଣିନି ଏକାଥରେ ଯିବି ଗୋଟେ ବସ୍ତା ନେଇ ପଳେଇସିବି ଆଉ।
ଓହୋ ଆଉ ପାଣି ଫାଣି ହଉଛି ପାଣି ଫାଣି ଛାଡିଲେ ଯାଇ ଆଣିବି ଆଉ।
ଆଜ୍ଞା ଆମ ଗାଁରେ ତ କାଦୁଅ ଚାରିଆଡେ ଠିଆ ହେଇଛି ଏଇନା ପୂଜା ପର୍ବ ପୁଣି ଆଇଲାଣି।
ତା ସଫା ଫଫା କରିବ ନା ସଫା ଫଫା କରିବେନି।
ହଁ ସଫା ପୁଣି ହବ ଆଉ ଡୋଜର ଗୋଟେ ଆସିଲେ ଏବଂ ଯୋଉ। ଆମେ ତ ଚାରି ପାଞ୍ଚ ଜଣ ମଣିଷ ପଡିକି କାମ ହୁଏ
ହଁ ଆଗକୁ କି ପୂଜା ହଉଛି କି ଆପଣଙ୍କର? ଆ ଆଗକୁ କି ପୂଜା ଆଉଛି କି ଆପଣଙ୍କର?
ଆମର ଆଗକୁ ଗଣେଶ ପୂଜା ହଉଛି।
ଓହୋ ଗଣେଶ ପୂଜା ତାହେଲେ ଆଉଛି ଆପଣଙ୍କର ହଁ।
ଆଜ୍ଞା।
ଆପଣ ଆମ ଗାଁ ର ହିରୋ। ଟା ଆପଣ ଯାହାହେଲେ ଗୋଟେ ଗଣେଶ ପୂଜା ନ ରହିଲେ କଣ ହ ହବ। ଭଲ ହବ ତମେ ଯାହାହେଲେ ରହିବାକୁ ପଡିବ ବୁଝିପାରିଲେ।
ଆଜ୍ଞା।
ହଁ
ତାହଲେ ଗାଁ ଗୋଟେ ଗାଁରେ ଗୋଟ ଅନୁଷ୍ଠାନରେ ହଉଛି ଗଣେଶ ପୂଜା ଟା।
ହଁ ଗାଁ ର ଗୋଟେ ଅନୁଷ୍ଠାନ ହଉଛି।
କରିବି ନା ଆଉ
ହଁ କରିବେ ତମ ସାହାଯ୍ୟ କରିବେ ଆପଣ ସେ ଯୋଉ ଆମର କମ୍ପାନୀରୁୁ ହେଲେଣି ବୋଧେ ଆଜି ଛୁଟି ବୁଟି।
ଆଉ ଆପଣଙ୍କ ଗାଁରେ କେମିତି କଣ ଚାଲିଛି ସବୁ ଘର ପାଖରେ।
ହଁ ଭଲ ବଢିଆ ଚାଲିଛି। ଆଉ ଦେହ ତମ ଦେହ ବା ଭଲ ଅଛି ନା? ସେମିତି ଥଣ୍ଡା, ଥଣ୍ଡା, ଫଣ୍ଡା ରହିଚି।
ଆଜ୍ଞା ଦିଅ ଆଜ୍ଞା।
ଭଲ କଥା ଦେହ ଫେହ ଭଲ ଅଛି?
ଆଉ ତାଳ ଗଛ ନଗ ବାରିରେ ତାଳ ଗଛ ନଗେଇଦେଇଚି ଚାରଟା।
ଆ ଭଲ କଥା ଆଉ ବିଜୁଳିଘଡିଏ ଘଡିଘଡି ମାରିବନି ଆଉ
ତାଳ ଛଇଥ ଆଜ୍ଞା ତାଳ ଛଇଥିାଇଁ ମୁୋ ଘର ପାଖ ରଖିଦେଇଛି ଚାରି କର।
ଆ ଭଲ କଥା ଆଉ ହଁ ସପ ଦବା ଠିକ କ ତ ତମକୁ କିଏ କହିଛ ନା ତମ ଯାଇ ଲଗେଇଲେ।
ନାଇଁ ଆମ ମତେ ଯୋଉ ଜ୍ୟୋତିଷ କହିଛନ୍ତି।
ଯେତିକି ବଇଚନ୍ତି ଆଉ ଭଲ କଥା ଜଠ ସବ କହିଛନ୍ତି ଆଉ ଆଉ କେତୁ କୋଉଠୁ ଆଣିଥିଲା ନା ଏମତି ଜଣ୍ଡୁ ମାଗିକି ଲଗେଇଲେ।
ନାଇଁ ନାଇଁ ଆମ ଯୋଉ ସୁନ୍ଦରୀମଳା ଠାକୁରଙ୍କର ସେଠି ନୁହଁ।
ହଁ
ସେଠି ଯୋଉ ହେଇଥିଲା କଣ ଯଜ୍ଞ ନା କଣ ହେଇଥିଲା ସେ ଯୋଉ ପଇଡ ଗୁଡା ଯୋଉ ପଡି ପଡି ହେଇଗଲା ଗଜା।
ହଁ ଗଜା ହେଇଥି
ସେଇଠି ସେଇଠୁ ପାଞ୍ଚଟା ଉଠେଇନ ଆ ଆଣ ଆଣିକି ଆଣିକି ତଳେ ଖାଲି ଖତ ଦେଇ ଦେଇେଇକି ପୋତିଦଲି
ହଁ
ମାସେ ଭିତରେ ହେଇଗଲା ମାସେ ଭିତରେ ଆସି ସକାଳୁ ଉଠି ଦେଖିଲା ବେଳକୁ ଆସି କି ନଡି ଆୟ ଲାଣି
ନାଁ ନ ନୋଡି ହେଇିଲ
ଆଜ୍ଞା ଗଛ ତ ବଡ ହେଇଗଲା ଆଉ ନ ଭିଟାମନ୍ ସାର ଦିଆହଇଛି ନା।
ଏବେ ତମ ଖତ ସାର କାହିଁ ଦବ ତ ଖତ ତ ଅଛି ଆଉ ସାର ଦେର ଖତ କେତେ
ସବୁ କିଛି
ସବୁ ଆଉ ବିଲରେ କଣ ଆଜି ସାର ଫାର ପକେଇଛ ନା ଆଜି କଣ ଖତ ଦେଇଥିଲା ତମେ ବିଲ ରେ
ନାଇଁ ବିଲରେ ତ ଆମର ଏଇନା ପଡୁଚଛି ଖତ ଖତ ଫାଷ୍ଟ ଯୋଉ ଚାଷ ହେଲା ଖତ ତ ପକେଇ ଦେଇେଇଥିଲି ଯୋଉ ଦଶ ମାଣ ବିଲରେ ପାଞ୍ଚ ମାଣ ବିଲ ପକେଇ ଦେଇେଇଥିଲି ତାପରେ ଆମ ଗାଁ ରେ ଯୋଉ କହିଦେଇଥିଲି ସେ ଯୋଉ ବଡ ଭାଇ ଗାଡି କେ ଯା ଗାଡି ଅଛି। ଗାଡି କହିଦେଇଥିଲି ସେ ବୁଲେଇ ଦେଇଥିଲେ।
ହୁଁ
ଯେ ଯେତିକି ପଇସା ହେଲା ଯେତିକି ମଣ୍ଟିକି ନେଲେ ପଇସା।
ହୁଁ।
ମୁଁ ତାଙ୍କୁ କହିଲି ସବୁ ସବୁ ଠିକ ଠାକ୍ କରିଛ ତ ସେ କହିଲେ ହଁ କରିଛି ଆଉ କହିଲେ କେତେ ଟଙ୍କା ହେଲା ସେ କହିଲ ଏତିକି ଟଙ୍କା ବ ହଉଡେ ଦେଲେ ତାଙ୍କ ପଇସା ପୁଣି ତାପରେ ଆ ଆ ଟିକିେ ବିଲୁ ସକାଳୁ ଉଠିକି ବିଲୁ ଟିକି ଆଜି ଗଲା ବେଳକୁ ପାଣି ହେଇଗଲାଣି ଚାରିଆଡେ କେନାଡେ ପାଣି ଅସୁବିଧା ହଉଥିଲା
ତ ବିଲରେ ପାଣି ଅଛି ତ? ବନ୍ଦ ହେଇଛ ନା ସେମିତି ପାଣି କାଠିରେଛ ପଳେଇ ଯାଉଛି ଆପ
ନାଇଁ ନାଇଁଜ୍ଞା ବନ୍ଦ ହେଇଛି
ଶୁଣ ବ ବନ୍ଧେଇକି ତାକୁ ଟିକେ ରଖନ୍ତୁ ଏଇନା ଟିକେ ହଳ କରିଦିଅନ୍ତୁ ଗୋଟେ
ନହେ ଆଞା ପୁଣି ନା ଏ ଏଇଟା ପୁଣି ଏ ଯୋଉ ଦାନ ଗଜା ହେଇଗଲାଣି ପୁଣି ପକେଇକି ପୁଣି ତାକୁ ତଳି ଉଠିବ ନା ନାଇଁ
ହଁ ଗୋଟେ କାମ କରୁ ପାଣି କାଟିିଦିଅନ୍ତୁ ଗଜା ହେଇଗଲାଣି ଯେତିକି ପାଣି ଆପଣଙ୍କ ଦରକାର ସେତିିକି ବିଲରେ ରଖନ୍ତୁ ନହେଲେ ଆପଣଙ୍କ ଗଜା ଟା ସେ ଯୋଉ ଗଛ ଖରାପ ହେଇଯିବ ବୁଝିପାରିଲେ
ଆଜ୍ଞା ହଁ
ଆଉ ଶୁଣ ସେଟା ଆମର ସେ ଯୋଉ ଆର ବିଲଟା ଜଣଙ୍କର ତମେ ବ ବିଲ କରିଥିଲ ଅଧଆାରୀ ହିସାବରେ ସେ ବିଲ ଟା କରୁଚ ନାଛଡ଼ିଦେଲ କାହାକୁ ଦେଇଦେଲ।
ନାଇଁ ଆଜ୍ଞା କରିଛି ନା ସବୁ ବିଲ କରିଛି ଏଇ ନା ପୁଣି ଆଉ ପାଞ୍ଚ ମଣ ବିଲ କରିବି କଣଙ୍କର ସେ ଜଣ କହୁଥିଲେ ଦେବେ ବୋଲି ତ
ଆଉ ଧାନ ପଇସା ଆର୍ଥରିକ ଭଲ ଲାଭ ହେଇଥିଲା ନା ଲାଭ ହେଇନି ଏଥରିକ
ନାଇଁ ଲାଭ ହେଇଥିଲା
କେତେ କଣ ଲାଭ ହେଇଥିଲା ହାତରେ?
ସେମିତି ଯାହାହଲେ ଧାନ ବିକିଥିଲି ଖାଲି ଦଶ କୋଡିଏ କୁଣ୍ଣ୍ଡାଲେ ତିରିଶ ଚାଳିଶ କୁଣ୍ଣ୍ଡାଲେ ଏମିତି
ଓ ହୋ।
ମୋର ଭାଗ ସବୁ ନେଇଗଲେ। ଟିକ ଭାଗ କରିୁଛି ଜଣେ ନେଲା ପାଞ୍ଚ ପୁଣ୍ଣ୍ଡ ହେଲା ଜଣେ ଦଶ ପୁଣ୍ଣ୍ଡ ହେଲା ସେ ନେଇଗଲା ଅଧା
କାହିଁ ମାନେ ଯୋଉ ଇଏ ତମ ତମର କେତେ ଅଛି ବିଲ
ମୋର ଜମା ଅଉଛି ଦଶ ଗଣ୍ଠି କିଲୋ।
ଆ ଶୁଣ ଦଶ ହଣ୍ଡୁ ବିଲେ ତ ତୁ ନିଜେ ବି କଲେ ବି ଯାହାଉ ଗୋଟେ ବର୍ଷ କି ଦେଢ ବର୍ଷ ଚଳିଯିବି ପାରିବ ତମେ ନିଜେ ବି କଲେ ବି
ଆଜ୍ଞା। ଆମର ଆଜ୍ଞା ଶୁଣନ୍ତୁ ଆମର ସେଇ ବିଲରେ କାମ ପଇସା ସବୁ ଚାଲିଛି ଆଉ ବିଲ କାମ ସବୁ ଆଉ। ତମ ଆଡେ କଣ ସବୁ କାମ?
ଏଇ ଆମ ଇଆଡେ ଏଇ ବିରି ଫିରି ଲାଗେ ଧାନ ପରେ। ଆଉ ବିରି ଫିରି, ଦେଖୁଛ ଗାଈ ଗୋରୁ ଆସି ଖାଇ ଦଉଛି। ଆଉ ତାକୁ ଟିକେ ଜଗା ଜଗି କରୁଛି। ଏଇନା ହେଇନି ବିରି, ଭାବୁଛୁ ଏଇ ବର୍ଷ ଟିକେ କରିବୁ। କଣ ଭଲ ହବ। ଆ ଖ- ଖତ ଫତ ଟିକେ ମିଳୁନି ଏକ୍ ରେ। ଏ ସାର ଫାର ମାରିକି ଯାହା କରୁଛୁ ଆଉ। ବୁଝିପାଇଲୁ? ସାର ଯଦି ଆବି ଏବେ ଭଲ ଭଲ ଚାରା ମିଳୁଛି ବାରିରେ ଆଣି ଲଗେଇଛୁ। ଏଇନା ବର୍ଷା ଦିନ ହବ ଆଉ।
ଧାନ ଯୋଉ
କଣ?
ତମ ଯୋଉ ଧାନ ଯୋଉ ହେଇଥିଲା ଯୋଉ ମେସିନିରୂ, ଯୋଉ କଟା ହେଇ ନଥିଲା ତମର ବାରି କରି ଜୋଉ କାଟିକି ଜୋଉ, ଆଜ୍ଞା କିଏ ଥରେ ଦେଇକି କିଏ ମୁଁ ଶୁଣି ଚାରିିକର ଧାନ ହେଇଥିଲା କି ଯୋଉ ଗୋଟେ ମଣିଷ ଟା କିଏ ନେଇ ନେଇଯାଇଥିଲା?
ହଁ ଲୋକୋ ନୋଉଚନ୍ତି ଆଉ ନେଲେ ନେ ଏବେ ଆଉ ଧାନ ଆଉ ଆମ ତ ଶୁଣ ଶୁଣ, ଆମେ ଯେ କା କାଟିବାର ଥିଲେ, ସାଙ୍ଗେ ସାଙ୍ଗେ କାଟିକି ଆଣିଥାନ୍ତେ, ଆମକୁ ପକେଇ ରଖିବାଟା ଭୁଲ୍। ଆମେ ଯଦି ସାଙ୍ଗେ ସାଙ୍ଗେ ଯାଇଙ୍କି କାଟିକି ଆଣିବ ହେଇଟା ଚଳିବ। ଆଉ ପଛେରେ ଯିଏ ନବ ଆମେ କଣ ତାକୁ ଆଉ କହିପାରିବା ନା ତାଗିଦି କରିପାରିବା, ବୁଝିପାଇଲୁ। ଆ ଆଉ ଗାଈ ଖାଉଚନ୍ତି, ଗାଈ ଖାଇଲେ ବି ତ, ତାଙ୍କର ବି ଗୋଟେ ଜୀବନ ଅଛି ନା ନାଇଁ ସେ ଜୀ ଇଟା ଖାଇବେ ନା ନାଇଁ?
ଆଜ୍ଞା।
ଆ ଗାଈ ନ ଖାଇଲେ ଆଉ କଣ ହବ? ବୁଝିପାରିଲେ ତ? ଏ ଶୁଣ ହାଲୋ ମୁଁ ଆପଣଙ୍କ ସହିତ ଆଉ ଦି ମିଣ୍ଟି ବାଗୀଆ କଥା ହେବି। ବୁଝିିପାରିଲେ, କଥା ହେଇପାରିବ ତ?
ଆଜ୍ଞା।
ହଁ ମୁଁ କହୁଥିଲି ଯେ ଆପଣ ଯୋଉ ସେ ନଥିଲେ ଆମର ଗୋଶାଳା
ଆଜ୍ଞା।
ଆଉ ଗୋଶାଳା ଯୋଉ ଗାଈ ଫାଇ ଏବେ ବନ୍ଧା ହଉଚି ନା ଏମ କି ଘରେ ବନ୍ଧା
ନାଇଁ ନାଇଁ, ଗୋଶାଳା ଆମ ଗୋଶାଳା ବନ୍ଧା ହୋଉଚି। ସିଏ ଏଇନା ଗୋଟେ ବଡ ଭାଇଟି ଦିଟା ଗାଈ ଆଣି ଆଣି ରଖିଛନ୍ତି।
ହଁ।
ଗୋସାଳରେ
ଆଉ ଆପଣ ଗାଁରେ ପାଳି ପ ପାଳି ଫାଳି ହଉଛି ନା ଏମତି ଉଁ ଛାଡ଼ିଦଉଚନ୍ତି ଗାଈ?
କୋ ପା ଏଇନା ଆମ ଗାଁରେ କିଏ ଭଲ ନାହାନ୍ତି। ସବୁ ପାଳି ଏଇନା ବିଲରେ ଧାନ ହେଲାଣି। ଯେତେବେଳେ ଧାନ ହବ ସେତେବେଳେ ସବୁ ଛାଡ଼ିଦଉଛନ୍ତି। ଆଉ ପାଣି ଫାଣି କିଏ କି
ଶୁଣ ଶୁଣ, ଫୁଣି ଧାନ ଫାନ ହେଲେ ପାଳି କରିବେ ନା ନାଇଁ, ଏମିତି ସବୁବେଳେ ହଦେଇ ରହିବେ। ବୁଝିପାଇଲେ? ଆଉ ଆଉ, ସେ ଯୋଉ ଆମର ଆପଣଙ୍କ ଗାଁରେ ଗୋଟେ ଥିଲା, ମିସ୍ ଜନ ଶକ୍ତି ଘର, ଆମର ଏଇ ସ୍ତ୍ରୀ ଲୋକ ଯାଇଁ ବସନ୍ତି। ସେ ଯୋଉ ଘର ଟା ଆମର ରପଣ ଯୋଉ ନିର୍ମାଣ ହୋଉଥିଲା, ସେଇଟା ଆମର ନିର୍ମାଣ ସଇଲାଣିି ନା ଏବେ ବି ପଡିଚି?
କଣ କହୁଛନ୍ତି?
ଆପଣ ଗାଁରେ ଯୋଉ ମିଶନ ଶକ୍ତିର ଘରଟା ନିର୍ମାଣ ହଉଥିଲା, ସେ ଘରଟା ନିର୍ମାଣ ହଉ ଚିନା? ଆଉ ସଇଲାଣି ନା ଆଉ ଏବେ ଚାଲିଚି?
ନାଇଁ ଆଜ୍ଞା ହେଇସାଇଲାଣି।
ହେଇସାଇଲାଣି? ରଙ୍ଗ ଫଙ୍ଗ ହେଲା ନା ହେଇନି?
ଆଜ୍ଞା।
ରଙ୍ଗ ଫଙ୍ଗ ହେଇଗଲାଣି?
ଆଜ୍ଞା।
ରଙ୍ଗ ଫଙ୍ଗ ତ ହେଇ ସାଇଲାଣି ଆଉ ସିଡି ଘର ହେଇଚି।
ନାଇଁ ସେଲିଗଡ଼ ତ ହେଇନି।
ଆଉ ହଉ ଏଇ ବର୍ଷା ଯୋଗୁ ଏଇନା କରିନାହାନ୍ତି। ବର୍ଷା ଛାଡ଼ିଲେଲେ ଯାଇ କରିବେ ଆଉ ଏଇଟା କହୁଛ ତ।
ଆଜ୍ଞା।
ଓ ହ ତାର ଭଲ କଥା ଆଉ ଆଉ ଆପଣ ଦେହର ଯୋଉ ଖରା ଶୁଣୁ ଶୁଣୁ ଶୁଣୁ ଶୁଣ ଆପଣ ଯ ଟା ଖରାପ ଥିଲା ଆପଣ ଯାଇଁ ଯୋଉ ଷୋଦୋ ଆଣଥିଲେ ବଜାରରୁ।
ଆଜ୍ଞା।
ସେ ଔଷଧ ମତେ ଦେଇଥିଲେ ମ ମତେ ବି ଥଣ୍ଡା ଜର ହେଇଥିଲା। ମତେ ଥଣ୍ଡା ଜର ମୁଁ ତମରଠୁ ଦି ପାନ ଖାଇଲିଥିଲୁ ଯେ ଥଣ୍ଡା ଜର ଛାଡି ଯାଇଥିଲା। ପୁଣି ତା ପାଞ୍ଚ ଦିନ ତଳେ ହେଲା ମୁଁ ପୁଣି ଆଖ ଵ ଆଉ ଜଣଙ୍କ ପାଖକୁ ମୁଁ ସମ୍ପର୍କ କରି ମୁଁ ଯାଇ ପୁଣି ମେଡିସିନ ଆଇଲି।
ଆଜ୍ଞା।
ଆପଣ କେତେ ଟଙ୍କା ନେଇଥିଲେ ଆପଣଙ୍କରୁ ସେ ମେଡିସିନ ଟା।
ମୋର ଆଜ୍ଞା ମେଡିସିନଟା ନେଇଥିଲା କୋଡିଏ ଟଙ୍କା।
କୋଡ଼ିଏ ଟଙ୍କା।